ହାଲୋ ହାଲୋ ଆଜ୍ଞା ଆଜ୍ଞା ମ୍ୟାଡମ୍ । ନମସ୍କାର ।
ନମସ୍କାର ।
ଆଉ କଣ କରୁଚନ୍ତି?
କିଛି ନାହିଁ । ଏ, ଶୋଇକି ଫୋନ ଦେଖୁଥିଲି ଆଉ।
ଆଉ, ସକାଳ ସବୁ ଖାଦ୍ୟ ସବୁ ସରିଯାଇଥିବ, ତ ଆଉ, ଏବେ ଖରା ବେଳ ଖାଇବା କଣ ହେଇଛି?
ଏଇ, କଣ? ବୋଉ ରୋଷେଇ କରୁଥିବ ଖାଇବି ଆଉ।
ଆଉ, ଆପଣ କଣ କରୁଛନ୍ତି?
ଏଇ, ମୁଁ ପଢୁଛି ।
ଛି, ଆଉ? ଆଉ ସବୁ ଭଲ ତ? ଦେହ ପା ଭଲ ଅଛି।
ହଁ, ହଁ । ଦେହ ପା ସବୁ ଭଲ ଅଛି।
ହଁ ।
ତମ ଦେହ ପା ଭଲ ଅଛି?
ଆଜ୍ଞା, ଆଜ୍ଞା । ଆଉ, ରଜ କଣ କେମିତି କଟିଲା।
ରଜ ଆଉ କଣ କଟିବ? ଇଏ ତ ଯୋଉ ଖରା, ଗରମ ହଉଛି। ସେମିତି, ସେମିତି କଟିଗଲା ଆଉ।
କିଛି ମଜା ମଉଜ କିଛି ହେଲା କି ନାଇଁ।
ନା, ଆଉ କଣ? ଆଗ ଭଳିଆ ରଜ ଅଛି? ମଉଜ ହଉଛି? ସବୁ ସେଇ ଘର ଭିତରେ ପଶି ପଶିକି
ଆଚ୍ଛା, ଆଚ୍ଛା । ଆଉ, ଆପଣଙ୍କର ସବୁ, ଉ ମାନେ, ପରିବାର ଭିତରେ ସବୁ ଭଲ? ସବୁ ଠିକ୍ ଠାକ୍ ଚାଲିଛି ତ?
ହଁ, ହଁ। ଆମର ସମସ୍ତେ ଭଲ । ସମସ୍ତେ ସେ ନିଜ ନିଜ କାମ କରୁଛନ୍ତି, ରହୁଛନ୍ତି ଆଉ।
ଆଉ, ଆପଣ ସେପଟେ ଆଜି କଣ ପାଗ? କଣ କେମିତି? ବର୍ଷା ନା ଖରା, କଣ?
ହଁାଇ ହଁ, ଏଇ କାଁଉଳିଆ ପାଗ କରିକି ରହିଛି । ନା ବର୍ଷା ହଉଛି, ନା ଖରା ହଉଛି।
ଆଚ୍ଛା, ଆଚ୍ଛା । ତା ମାନେ ବର୍ଷା ହେବ ବୋଧେ ଆଉ ।
ହଁ, ହବ କି କଣ, କେଜାଣି । ଭାରି ନିଦୁଆ ପାଗ ଟା ହେଇଛି। ଖାଲି ବିରକ୍ତି ଲାଗୁଚି, ଯେ ସେ ପାଗ ଖାଲି ଅଳସୁ ଅଳସୁଆ କରିଦଉଛି ।
ହଁ ଆଉ, ଆଉ ସେପଟେ ଆପଣଙ୍କ ସବୁ ଚାଷ ପାଇଁ, ରଜର ରଜରେ ସବୁ ହଳ ଫଳ ହେଇଥିବ ସବୁ।
ଆଉ କଣ? ଚାଷ ଜମି ଆଉ କାଇଁ? ଚାଷ, ଚାଷ ଜମି ଆଉ ନାହିଁ। ସବୁ ପାଣି ଫାଣି ପସିକି ଗଡିଆ ହେଇଗଲା।
ନାଇଁ, ନାଇଁ । ଲୋକ, ତଥାପି କୃଷକ ମାନେ, ତାଙ୍କ କାମରେ ସେ ଲାଗିଛନ୍ତି ନା ଆଉ। ସେ ତାଙ୍କର, ତାଙ୍କ ତାପରେ ସେ ଚାଭିହେଲେ ସେ ପାଣିରେ ବି ହଳ କରି ସେ ଧାନ ବୁଣିଦେବେ। ଧାନ ବୁଣିକି ପୁଣି ତାଙ୍କର ଅ ଧାନ ଗଛ ହେଲେ ଗଜା ହେଇକି ତଳା ପଡିଲେ। ଫୁଣି ଆ ତାକୁ କାଦୁଆ ହଳ କରି ଫୁଣି ଧାନ ଲଗେଇବେ ଆଉ। ଆଉ ଆପଣଙ୍କର କଣ ସବୁ ଖାଇବା ପସନ୍ଦ? ଓଡିଆ ଖାଦ୍ୟ କଣ ସବୁ ଆପଣଙ୍କ ପସନ୍ଦ?
ସବୁ ଜିନିଷ ଯାହା ହେଲା ଯେତେବେଳେ ହେଲା ଖାଇଦିଏ ଆଉ। ଘରେ ଯାହା ଯେତେବେଳେ ରୋଷେଇ କରନ୍ତି ମୁଁ ଖାଇଦିଏ।
ଆଚ୍ଛା ଆଚ୍ଛା। ତଥାପି ଗୋଟେ କଣ ଆପଣଙ୍କ ପ୍ରିୟ ପସନ୍ଦ ଖାଦ୍ୟ ଗୋଟେ ଥିବ ନା ନାଇଁ।
ହଁ ସେମିତି ମତେ ସେଇ ସବୁ ଭଲ ଲାଗେ। ଶାଗ ଫାଗ ଟିକେ ହେଲେ ମତେ ଟିକେ
ଓହୋ ଶାଗ ତାର ବେଶୀ ପସନ୍ଦ। କରନ୍ତି ନାଇଁ କି।
ହଁ ହଁ ଆଉ ତମକୁ କଣ ପସନ୍ଦ? ମତେ ସଜନା ଶାଗ ଟିକେ ବେଶୀ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା ସଜନା ଗଛ ଅଛି କି ଆପଣଙ୍କର?
ହଁ ଅଛି ଦାଣ୍ଡରେ ଗୋଟେ ବଡ ସଜନା ଗଛ ଟେ ଥିଲା।
ଆଜ୍ଞା। କଣ ହେଲା କି ସେ
ତୁ ଖାଇଦେ।
ହ୍ୟାଲୋ। ଗଛ କଣ ହେଲା କି?
ଏଇ ପୋକ ମାରିଦେଲା ମରିଗଲା।
ଆଉ,
ସୁଜୁନା ଗ ଛତ ଏବେ ଏଇ ସିଜନ୍ ରେ ଭଲ ଛୁଇଁ ହୁଏ ସ ତା ହୋଉଥିବ।
ହଁ ଏଇ ବାଡିରେ ବି ଗୋଟେ ଗଛ ଅଛି ସେଠି ହଉଛି। ଆଉ ତମକୁ କଣ ଭଲ ଲାଗେ ସବୁ? ଖାଇବା ପିଆ ପାଇଁ।
ମତେ ଖାଇବାକୁ ମତେ ସେଇ ଶାଗ ପସନ୍ଦ ଆପଣ ଯୋଉ ସୁଜୁନା ଶାଗ ପକଉଛନ୍ତି ମତେ ସେଡା ବହୁତ ପସନ୍ଦ ମେନ୍ କଥା ହେଲା ଆମେ ଟିକେ ବାହାରେ ରହିଗଲା କତରୁ ଆଉ ସେ ଜିନିଷ ଆଉ ମିଳୁନି ସିଆଡେ ଖାଇବା ପାଇଁ ଏଠି ଗାଁକୁ ଆସିଲେ ମିଳିବ। ଗାରେ ତାପରେ ଏ ସେଠି ସବୁଦିନ ରହିହବନି ତାପରେ ସେଠି ଜୀବିକା ପେଟ ପାଟଣା ପାଇଁ ବାହାରକୁ ଯିବାକୁ ପଡିବ ଯାହା ବି ହେଲେ। ଆଉ ସେଠି ରହିଲା କତିରୁ ଏ ସବୁ ମିଳେ ନା ତା ତାପରେ ବଜାର ମାନଙ୍କୁ ଯାଆନ୍ତି ଆଣିବା ପାଇଁ ଗଲେ ସେଠି ଲୋ କମାନେ ସହୁ ଛୁ ଛଡା ଛଡ଼ି କରି ନେଇଯାଇଥାନ୍ତି। ସିଏ ଏତେ ଜଲଦି ମେନା ସେ ଖାଇବା।
ଆଉ ଓହୋ ଆ ତମେ କଣ ବାହା ହେଇଛ ନା ପାଠଶାଠ ପଢୁଛ।
ଆଜ୍ଞା କଣ କହିଲେ?
ତମେ ବାହା ହେଇଛ ନା ପାଠ ସାଠ କଣ ପଢୁଛ?
ନାମ ମ୍ୟାରେଜ୍ ଏବେ ହେଇ ବାହାଘର ଏବେ ହେଇ ହେଇଛି ଦି ବର୍ଷ ହବ।
ହ ଆଉ ପିଲା ଛୁଆ କଣ?
ପୁଅ ଆଉ ଛୋଟ ଗୋଟେ ଆଉ।
ଓହୋ କେତେ ବର୍ଷ ବର୍ଷକର ହେଲାଣି?
ନା ପୁଅ ବର୍ଷ ହେଇନି ଆଠ ମାସର ହେଇଛି ପୁଅ ଆଉ।
ହ କାହା ଭଳିଆ ଦେଖିବା ପାଇଁ ତମ ଭଳିଆ ନା ବାବୁଙ୍କ ଭଳିଆ।
ନାଇଁ ସିଏ ମୁଁ ତ ଜାଣିପାରୁନି ପ୍ରାୟ ଲୋକ କହୁଛନ୍ତି ଆଉ ସିଏ ମୋ ପରିକା ହେଇଛି। ଆଉ ପ୍ରାୟ କହୁଛନ୍ତି ତା ବାପା ବାଗିଆ ହେଇଛି ଜଣା ପଡୁନାହାନ୍ତି ଠିକ୍ ସେ ଆଉ ।
ଓହୋ।
ଆଉ ଆପଣଙ୍କର କଣ ପାଠ ।
ହଁ।
ଆଉ ଆପଣ ମ୍ୟାରେଜ୍ ଫ୍ୟାରେଜ୍ ପାଇଁ ଖୋଜା ଖୋଜି ଘରେ କଲେଣି ବାହାଘର ପାଇଁ।
ନା ମ ପାଠ ପଢା ପଢି ଚାଲିଛି ପାଠ ପଢା ସରୁ ଚାକିରି ବାକିରି କଲେ ତାପରେ ବା। ବାହା ହବା କଥା ଭାବିବା ଆଉ।
ନିଜ ଗୋଡ଼ରେ ନିଜେ ଝିଅ ପିଲା ନିଜ ଗୋଡ଼ରେ ନିଜେ ଠିଆ ହେବା ହିଁ ଠିକ୍। ପଛରେ ବାହାଘର କଥା ଭାବିବ । ଆଜିକାଲି ଯୁଗ ବେଳ ସମୟ ଯାହା ହେଲାଣି। ନିଜେ ହିଁ ନିଜ ଷ୍ଟ୍ରଗଲ କରି ନିଜ ଗୋଡରେ ନିଜେ ଠିଆ ହବା ହିଁ ଠିକ୍। ଆଉ ସବୁ ଆଉ ଆପଣଙ୍କର ସବୁ ଭଲ ଭଲ ଅଛନ୍ତି ତ?
ହଁ ହଁ ସମସ୍ତେ ଭଲ ଅଛନ୍ତି ତା ତମ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଘରେ ହଁ ପ୍ରାୟ ସବୁ ଭଲ ଚାଲିଛି ତ। ଆଉ ବାକି ଆମର ଏଠି ଗୋଟେ ଘରକା ତିଆରି ହେଉଥିଲା ଛାତଟେ ପଡିଥାନ୍ତା। ତ ଘର ଗୋଟେ ବନା ହଉଥିଲା ସିଏ ବର୍ଷାର ରଜ ପରେ ତ ବର୍ଷା ହୁଏ ତା ପୂର୍ବରୁ ଟିକେ ସୁବିଧା ହେଲାନି। ପକେଇବା ପାଇଁ ଛାତ। ଏବେ ଟିକେ ସୁବିଧା ହେଇଥିଲା ସିଏ ତାର ବର୍ଷା ହେଲା ଆଉ ପଡି ପାରିଲାନି ମନ ଟିକେ ଖରାପ ରହିଲା ସେଥିପାଇଁ ପୁଣି ପାଗ ହେଲେ ଯାଇ ଯାହା ହବ। ଆଉ ଆପଣଙ୍କର ସବୁ ଭଲ ତ?
ହଁ ସବୁ ଭଲ ସେମିତି ଚାଲିଛି ଆଉ। ତମର ସବୁ ଭଲ?
ହଁ ଆପଣ ବିଷୟରେ କଣ ଟିକେ କୁହନ୍ତୁ ଅଧିକ?
ଆ ତମେ କଣ କରୁଛ ଉ ସେଇ ଘରେ ରହିକି କାମ କରୁଛ ନା କଣ ଚାଷ ବାସ ଚାଲିଛି।
ଚାଷ ସେମିତି ବାସ୍ ଘର ବାଡିରେ କଣ ଛୋ ଟ ଗଛ ସବୁ ଲଗା ହେଇ ଚି ସେ ବଢିଲାକୁ ଏ ଖେନା ଅମୃତମାଣ୍ଡ ଗଛ ହେଇଗଲା କଦଳୀ ଗଛ ଏ ଟିକେ ଫଳ ଫଳିନି ସେଡା ଏଇ ଗଛ ସବୁ ଲଗାଲଗି ଚାଲି ଚି ଆଉ ଫୁଲ ଗଛ ଟିକେ ହେଲା ସେଇ ଗଛଟା ନ ଲଗେଇଲେ ତ ହବନି।
ସେ ଭଲ ବାଡି ପରିବା ଖା ବାଡି ଜିନିଷ ଖାଇଲେ ଭଲ।
ହଁ ବାଡି ପରିବା କାଇଁ କୋଉଠି ହଉଛି ସେ ସାର ଦେଲେ ଯାଇ ହବ ନଦେଲେ ହବ ନାହିଁ ସେଥିପାଇଁ ପରିଶ୍ରମ କରିବା କୁ ଟିକେ ପଡିବ।
ଆଉ ବାବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ଦୁ ଖେ ସୁୁଖେ ଆଉ
ଆଉ ତମ ଛୁଆ ଛୁଆ ଦେହ ଭଲ ଅଛି?
ହଁ ପୁଅ ତ
ହଁ।
ହଁ ପୁଅ ଦେହ ପା ଠିକ ଠାକ ଅଛି।
ଆଉ କଣ ଚଲାବୁଲା କଲାଣି କଥା କହିଲାଣି।
ନାଇଁ ନାଇଁ ଚାଲିନି। ଛୋଟ ଆଠ ମାସର ଦିଶୁଛି ଆଉ କୋଉଠି ଚାଲିବ ଏବେ।
ଓହୋ ମାତ୍ର ଆଠ ମାସ ହେଇଛି।
ହଁ ଆଜ୍ଞା।
ଆଉ ଆପଣ କଣ ଭାଇ ଭଉଣୀ କଣ କେତେ?
ଏଇ ଆମେ ଗୋଟିଏ ଭାଇ ଗୋଟେ ଭଉଣୀ ଆଉ।
ଆଉ ପରିବାର ସବୁ କିଏ କିଏ ଅଛନ୍ତି?
ସବୁ ଅଛନ୍ତି ଆମର ଜଏଣ୍ଟ ଫ୍ୟାମିଲି।
ଆଜ୍ଞା।
ହୁଁ ତ ବଡ ପରିବାର। ବହୁତ ଲୋକ ଅଛନ୍ତି ଆମେ ହଁ ଆମେ ସେଇ ନଅ ଭାଇ ଭଉଣୀ।
ହଁ। ବଡ ବାପାଙ୍କର କେତେ ସାନ ବାପାଙ୍କର କେ ତ ଛା
ବଡା ସାଙ୍ଗରେ ପାଞ୍ଚଟା
ହଁ।
ଝିଅ ତିନିଟା ପୁଅ ଦିଟା
ଆଜ୍ଞା।
ତାପରେ ଆମେ ଆମେ ଦି ଭାଇ ଭଉ ତାପର ଦି ଦାଦାଙ୍କର ଗୋଟ ଟେ ଗୋଟେ
ଆଜ୍ଞା ଆଜ୍ଞା।
ମୋ
ଆଉ ଆପଣ ଦି ଭାଇ
ନା ଆମେ ଦି ଭଉଣୀ ଭାଇ ଗୋଟେ ଭାଇ ଗୋଟେ ଭଉଣୀ।
ହଁ, ହଁ। ଆଉ। ଆଉ ସବୁ କଣ ଆପଣଙ୍କର ପସନ୍ଦ?
ମୋତେ ଟିକେ ସେଇ ନାଚିବା ଗାଇବା ପସନ୍ଦ ଆଉ।
ଆଉ କୋଉ ସବୁ ଷ୍ଟେଜେ ପ୍ରୋଗ୍ରାମ୍ ସବୁ କରିଚନ୍ତି? ମଞ୍ଚ
ନାମ ମଞ୍ଚ ଉପରେ ନା ଚିନି ସେଇ ଯୋଉ ସ୍କୁଲ୍ ରେ ହୁଏନି ସେଇଠି ଟିକେ ଯାଇକି ଭାଗ ନେଇଯାଏ, ଆଉ
ହୁଁ, ହୁଁ। ଆଉ ସେଥିରେ ସେ ପ୍ରତି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଯୋଉ କିଛି ପ୍ରାଇଜ୍ ଫ୍ରାଇଜ କିଛି ମିଳୁଥିବ ତ?
ହଁ ହଁ ସବୁ ମିଳେ ଏ ବିଭିନ୍ନ ପ୍ରକାର ମିଳିଚି, ଆଣିକି ସବୁ ରଖିଚି ଘରେ।
ମନ ଟିକେ ସେଇ ଟାଇମ୍ ରେ ଉତଫୁଲ୍ଲ ତ ହେଇ ଯାଉଥିବ। ଆଉ ଆଉ ନାଚ ହେଇଗଲା, ଆଉ ଗୀତ ଫିତ ଗାଆନ୍ତି? ତାହେଲେ ଆପଣ
ନା ମ ମୋ ଭଏସ୍ ଯୋଉ କର୍କସ, ଯଦି ମୁଁ ଗୀତ ଗାଇବି ଯେତିକି ଲୋକ ସବୁ ଥିବେ ସବୁ ପାଗଳା ମାଗଳା ହେଇକି ସବୁ ଦୋଡି ଦାଡିକି ପଳେଇବେ।
ଆଜ୍ଞା ନା ସେମିତି ନିଜ ନି ଜ ଉପର କ-ମାନେ ଭରସା ରଖ।ମାନେ ମୋର
ମୋର ନିଜ ଉପରେ ଭରସା ଅଛି କି ମୁଁ ଦଶଟା ଲୋକଙ୍କୁ ପାଗଳା କରିପାରିବି ମୋ ଭଏସ୍ ରେ। ସେଇଥିପାଇଁ ତ କଇନି।
ଅଁ, ହଁ ତାମାନେ ଗାଇ ପାରନ୍ତିନି ଏକ ପ୍ରକାର ଆଉ ଛାଡ ଆପଣ ନାଚ ତ ବହୁତ ଭଲ କରିଛନ୍ତି ନା। ନାଚିକି ବି ପ୍ରାଇଜ୍ ଫ୍ରାଇଜ ଆଣିଚନ୍ତି, ସେଟା ସେତିକି ହିଁ ଯାହାହେଲେ ଭଗବାନ ସମସ୍ତିଙ୍କି ସବୁ ଗୁଣ ଦେଇନଥାନ୍ତି। ଆଉ ଯୁଆଡୁ ହେଲେ ତ ଅଛି। ଅଛନ୍ତି ଆଉ।
ହଁ ହଁ। ହଉ। ଆଉ କଣ କୁହନ୍ତୁ ନା କଣ ରଖିବେ?
ଆଉ ହଉ ରଖୁଛି ଆଜ୍ଞା ପଛରେ କଥା
ହଁ ହଁ ନମସ୍କାର।